ଓ ଚିକୁ ଭାଇନା
ହଁ କୁହ।
କେମିତି ଅଛନ୍ତି ଆପଣ?
ସେମିତି ଅଛି ଆଉ। ଆଉ ଙ୍କ କଲ
ପଵନ ତଳେ ବସୁନାହାନ୍ତି ଫ୍ୟାନ୍ ତଳେ ପଙ୍ଖା ଏଇଠି ବାଜୁଚି ଆପଣ ଏତେ ବାଟ କେମିତି କୁଆଡ ପଳଉଚନ
କମ୍ ପବନ ରେ ଏସି ରୁମ ରେ ବସିବା କଥା ପବନ ତଳେ କଣ ଫ୍ୟାନ୍ ବ୍ୟାନ୍ ବାଜୁନି।
ଙ୍କ ଆଉ ଖରିବା ଆଉ ଆ ଆପଣଙ୍କ ଦେହ କେନତି ଅଛି? ଭଲ ଥିବ ହଁ ଆଉ ଯାଇଥିଲେ ଆଜି କଲେଜ ଯାଇଥିଲେ?
କଲେଜ ଆଜି ଯାଇଥିଲି ଯେ ହେ ଖାଲି କଲ ଖାଲି କରୁଚନ୍ତି ମତେ। କଲେଜରୁ।
ହୋ ଭାଇ। ଆପଣ ବ୍ୟସ୍ତ ଲୋକ ଆଉ ହୁଁ ଆଉ।
ଖାଇଥିଲ କଣ ଆଜି?
ମୁଁ ଆଜି ଖାଇଥିଲି ଭାତ ସୋୟାବିିନ ତରକାରୀ ଆ ଡାଲି ବୁଟ୍ ବୁଟ ତରକାରୀ ଏ ପନିର୍ ତରକାରୀ ଚିକେନ ତରକାରୀ। ଆଉ ମଟନ ତରକାରୀ। ଏତିକି ଆଜ୍ଞା ଆପଣ?
ହଁ ମୁଁ କଣ ଏ ଇଟଲିି ଘୁଗୁନି ଖାଇ ପଳେଇ ଆସେ କଲେଜ ଆଉ କଣ ଖାଇବି ସେଇ
ହା ହା ଭଲ ନୁହଁ ଆ ଆକ୍ଚୁଆଲି ଆପଣ ଦୌଡା ଦୌଡି କରନ୍ତୁ ସକାଳୁ ଉଠନ୍ତୁ ପ୍ରୋଟିନଇଟ ଟିକେ କରନ୍ତୁ ପୁଷ୍ଟ ପୁଷ୍ଟି ସାର ଖାଆନ୍ତୁ ଆଉ ଏଇ ଯୋଉ ଆସଇତ ତାର ଅଛି ଟିକେ କମ୍ ଖାଆ ସ୍ନେହସାର ଖାଆନ୍ତୁନି ଜମା ଆପଣଙ୍କ ପେଟ ପାଇଁ ବୋହୁତ ହିଁ ହାନିକାରକ। ଆପଣ ଦୌଡା ଦୌଡି କରନ୍ତୁ ସକାଳୁ ପାଶଁଟାରୁ ଉଠନ୍ତୁ ଦୌଡା ଦୌଡି କରନ୍ତୁ ଆଉ ଏନତି କବାଟ ଫବାଟ ଖୋଲଦୋଚନି ଧାହାର ଏମିତି।
ଏଇଟା ଖୋଲିଗଲା ବା କଣ?
ଆଁ ଖୋଲିଗଲା ତାଲା ପକେଆକୁ ଭୁଲି ଯାଇଚନ୍ତି ସେ ଆ ବସିିବେ ଗୁପ୍ତ ଆଜ୍ଞା ଗୁପ୍ତ ଟିକେ ଦେଖି ସାପ ବିଛା ଟିକେ ହଁ ଆପଣ ତ କ୍ୟାମ୍ପସ ରୁ ଜୋତା ପିନ୍ଧିବେ ଆଉ କଣ। ହଁ ଦେଖୁଛନ୍ତି ଆପଣ। ଆମର ସବୁ ଆମ କରଦବୁ ଜଳୁଜା ଫ୍ୟାନ ଲଗେଇି ବସନ୍ତୁ। ଏବେ ଆଉ କଣ କରିବେ ଆପଣ ବୁଢା ହେଲେଣି ଟିକେ ଟିକେ ଦୌଡା ଦୌଡି କରିଦିନ୍ତୁ କର ନ୍ତିନି ଆପଣ ଏମିତି।
ଏଇ ଘରେ ବି ସିସିଟିଭି କ୍ୟାମେରା ବି ଲାଗିନି।
ଲାଗିିନି ଆ ଆଉ ଭାଇ। ତାହେଲେ ମୁଁ ଆପଣ ନାତୁଣୀ କି ପଠେଇବି ସେଇଠି ନା ଆଉ କିଛି। ତ ଆଉ ଇଏ ଚନ୍ମିଜ ଭାଇ ଟିକେ ଅଧିକ ହୋଉଛନ୍ତି।
ଜନ୍ମିଜ ଭାଇ ଯୋଶୀଲା ଅଛନ୍ତି ବର୍ତ୍ତମାନ ଏବେ ଟିକେ ସିଏ ବୋହୁତ ଜୋଷିଲା ଅଛନ୍ତି ତାଙ୍କୁ କିଛି କହିହଉନି।
ହାଁ ନାତ୍। ଜନ୍ମଜଉ ଭାଇ ଜାଣିକି ଏମିତି କରୁଚନ୍ତି ଆମେ କଣ କରିବା ତାଙ୍କ ଙ୍କୁ ଆସିବା ପୂର୍ବରୁ ତିନି ଚାରିଟା କଲ କରିଦବା ସିଏ କଥା ହେଲା ବଳେ ଆମେ ବୋହୁତି ହିଁ ସେଇଭଳିଆ କଥା କହିବା ଯୋଉଟା କି ଉପଯୁକ୍ ତ ନୁହଁ ମୁଁ ଜାଣିଚି ତଥାପି ସେ କରିଛନ୍ତି ଯେହେତୁ ବଦ୍ଲା ତ ନବାକୁ ପଡିଲା। ଆଜ୍ଞା ସେମିତି ଆଉ କିଛି କହି କରିହବନି ଆଉ ଆପଣଙ୍କର କୋଉ କଲେଜ ଟା ବିଜେପି କଲେଜ ଆପଣ ହେଡ୍ ଅଛନ୍ତି ବୋଧେ।
ବିଜେ କାଲି ହେଡେ ଅଛି ସେ ଟିକେ ପଇସା ପଇସା ମିଳୁନି ତ ଟିକେ ଏବେ କଳିିକଜା ଟିକେ ହୋଉଚି। ଯେଉ।
ହଁ ଆପଣ ସାଗର ଭାଇନାଙ୍କୁ ନିଅନ୍ତୁ ତାଙ୍କ ବାପା ଆଚୁଆଲି ସେଇ ବିଜେପି କଲେଜ ର ମାଲିକ ଥିଲେ। ମାନେ ସି ସିଅ ଥିଲେ ତାଙ୍କର।
ପଚାରି ପଡିବ ସାଗର ଭାଇ କ ନା ସିଏ ବା ଗୋଟେ କଣ ବିଜିନେସ କୌ ଦିନ ଜାଣିଚ।
ହଁ ସେ ବ୍ୟାଟ କିଣା କିଣି ବିକା ବିକି କରୁଚନ୍ତି ଆଉ ଟେଲିଗ୍ରାମ ଚଲଉଚନ୍ତି ଆଜ୍ଞା ଆଉ ତାଙ୍କର ବି ହଁ ଆଉ ବ୍ୟାଡ ପ ମାନେ ବିକୁଚନ୍ତି ସେ। ଆଉ
ଅ ହ।
ହଁ ସେ ତା ତାଙ୍କର ଗୋଟେ ଫିଲ୍ଡ ଅଛି ମଙ୍ଗଳା ଫିଲ୍ଡ ସେ ପୁରା ମାନେ ସେଠି ପୁର ଛକା ଚାରି ମାରନ୍ତି। ଆଜ୍ଞା ସେ ବହୁତ ହିଁ ଫେମସ୍। ମାନେ କଟକ ରୁ ବହୁତ ଫେମସ୍ ଲୋକ ସେ ଆଉ ପୁରା କଟକରୁୁ ସବୁ ଲୋକ ଚିହ୍ନିଚନ୍ତି ଗଳି ଗଳିରେ ତାଙ୍କ ନାଁ
ସିଏ ବା ପୁରା କଣ ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ କରିକି କଣ ପୁରା ହେଡ୍ ରେ ବଇଚନ୍ତି?
ହଁ ହଁ ବଇ ବସଚନ୍ତି ଆଉ କଣ କରିବେ ତାଙ୍କ ଆମେ ଗୋଡ ତଳ ଲୋକ ଆମେ ଆଉ ତାଙ୍କ ସହିତ ମିଶିପାରିବା ଆଉ। କଉଠି ଯାଇଁ ଏବେ ମାଡ଼ିକି ହଁ ତାଙ୍କର ଗୋଟେ ଫୁଲ ବିଜନେସ ଅଛି ହଁ ଆପଣ ଠିକ କହୁଥିଲେ ବେପାର ବେ ବାଣିଜ୍ୟ କରୁଚନ୍ତି ସେ
ଏ ଫୁଲ ବିଜନେସ୍ ତାଙ୍କର ଟିକେ ବେ ମାନେ ଲସ୍ ଚାଲିଚି ଆଉ ଗୋଟେ ନୂଆ ବିଜନେସ୍ କରୁଚନ୍ତି ବା?
ହଁ ଜଣା ଅଛି ସେ ଖଣ୍ଡଗିରି ଆଡେ କୁଆଡେ ଯାଆନ୍ତି ସେ। ଆ ହଁ ଖଣ୍ଡଗିରି ଯାଆନ୍ତି ଇଆଡେ ଉଦୟଗିରି ଧଉଳିଆଡେ କଟକ ରୋଡ ଏନ୍ ଏଚ୍
ହଁ ଏନ୍ ଏଚ୍ ସାଇଟ୍ ରେ ବହୁତ କିନ୍ତୁ ଦେଖା ହୁଅନ୍ତି ସିଏ।
ହଁ ସେ ଷ୍ଟେସନ୍ ବି ଯାଆନ୍ତି ଅଁ
ଆ ହା ମାନେ ବହୁତ ଜାଗା ବୁଲୁଚନ୍ତି ବିଜନେଶ୍ ପାଇଁ ନା।
ହଁ ହଁ ତାଙ୍କର ଫୁଲ ବେପାର ବି ସେ ହଁ ତାଙ୍କର ସକାଳ ବେଳା କାମ ଏତେ ନଥାଏ ଯାହା ଫୁଲ ବେପାର ହିଁ ଆ କିନ୍ତୁ ସନ୍ଧ୍ୟା ହେଲେ ମାନେ ସେ ବ୍ୟସ୍ତ ବ୍ୟସ୍ତ ରହିବା ଷ୍ଟାର୍ଟ ହେଇଯାଏ।
ସେଥିପାଇଁ ସନ୍ଧ୍ୟା ବେଳେ କଲ୍ ହେରିକି ଆସେନି ନା।
ନା ଆଉ ସିଏ ମୁଁ ତାଙ୍କୁ ବହୁତ ଚେ ଚେଷ୍ଟା କରେ କଲ୍ କରିବାକୁ ଆ ତ ସିଏ କିଛି ଉଠାନ୍ତିନି ଆନ୍ସର କିଛି ଦିଅ ଆଉ କେମିତି ଆପଣଙ୍କ ଦେହ ଠିକ ଠାକ୍ ଥିବ ଆପଣ ଟିକେ ମୋଟା ହେଇଯାଇଚନ୍ତି
ବା କଲେଜରେ କଲ ଆଉଚି ମୁଁ ଯାଉନି କିନ୍ତୁ।
ଓହୋ ଆପଣ ଇଏ କି ଦୁଷ୍ଟ କାମ କରୁଚନ୍ତି କଲେଜ କୁ
ସେ ଭାଇ ମତେ ଇଗନୋର୍ ମାରିଲେ ମୁଁ ବି ତାଙ୍କୁ ଇଗ୍ନୋର ମାରିଚି ବର୍ତ୍ତମାନେ।
ହଁ ଆପଣ ଟିକେ ସିନ୍ ମାରି ଦିଅନ୍ତୁ ତାଙ୍କ ମେସେଜ ଆଉ ଦେଖନ୍ତୁ ସିଏ ଭଲ ଲୋକ।
ବର୍ତ୍ତମାନ ଘରକୁ ଯିବି ହାରି ଆଉ ତିନି ଦିନ ପରେ କଲେଜ ଆସିବି।
ହଁ ତିନି ଦିନରେ ବହୁତି ହିଁ ଆ ଭଲ ସମୟ ତିନି ଦିନ ବହୁତ ହିଁ ଭଲ ସମୟ ଆପଣ ତିନି ଦିନ ପରେ ଆସନ୍ତୁ। ରବବାରେ ଥିବ ଆଉ ଆଜ୍ଞା।
ବାସ୍ତୁ ବିିଚାର ସେ ଜାଣିଚନ୍ତି ବଧେ କଣ କୋଉ ଜାଗାରେ କହୁଚନ୍ତି ତ।
ଆଜ୍ଞା ମୁଁ କହୁଛି କି ଆପଣ ତିନି ଦିନ ପରେ ଯାନ୍ତୁ କଲେଜ। ତିନି ଦିନ ଆ ବହୁତ ହିଁ ଭଲ ସମୟ ଆପଣ ସେଇଠି ବୁଲାବୁଲି କରିପାରିବେ। କଲେଜ କଲେଜ ରେ ଆପଣ କଣ କରନ୍ତି ଗଣେଶ ପୂଜା କରୁଥିବେ ସରସ୍ଵତୀ ପୂଜା ଆଉ ଦୀପାବଳି। କିଛି କରୁଚନ୍ତି ସେମିତି ନା କିଛି କରୁ ନାହାନ୍ତି?
ସେଇୟା ଆମ ପୂଜା ଫୂଜାରେ କଣ ଲାଭ କିଛି ନାହିଁ।
ହଁ ଆପଣ ଜାଣିଥିବେ ଆପଣ ବ୍ରାହ୍ମଣ ଲୋକ ଯେହେତୁ ଆପଣ ଚାଷ ବି କରୁଥିଲେ ଗୋଟେ? ଚାଷ ଯୋଉ।
ଚାଷ କରୁଥିଲି ଯେ, ସେ ଚାଷ ଫାଷ କରିକି ଏବେ ବର୍ଷା ମଝିରେ ଗୋଟେ ହେଇଛି।
ହଁ।
ଇଏ ସବୁ ନଷ୍ଟ ହେଇଗଲା, ସବୁ ଲସ୍ ହେଇଗଲା ମୋର।
ହଁ ସେ ବର୍ଷା ହଉଛି କେବେ କେବେ ଖରା ହଉଛି। ଆମର ଆଡେ କଣ ବରଫ ପଡୁଛି ଖାଲି। ଆଉ ମୁଁ ଥାଇଲାଣ୍ଡ ଏକଚୁଲି ପଳାଇ ଆଇଛି ହଁ। ଥାଇଲାଣ୍ଡ ପଳେଇଛି ଆଜ୍ଞା ଥାଇଲାଣ୍ଡରେ ଅଛି ମୁଁ ଆଉ।
ହ ଫେମ ଅଣସ୍ତରି ଟଙ୍କା ବହୁତ ଚାଲେ।
ଆଜ୍ଞା ହଁ ସେଠି ଆଶୁ ଭାଇଙ୍କ ସହିତ ମୁଁ ହେଇଛି ଆଶୁ।
ଏ ଆଶୁ ଭାଇ କେମିତି କଁ ଅଛନ୍ତି? ଆମେ ଥରେ ବି ଦେଖିବାକୁ ମିଳୁନାହାନ୍ତି ଆଉ।
ହଁ ସିଏ ଆସ ଭାଇ ତ ମୋର ସହିତ ବୁଲୁଚନ୍ ଟ୍ରାଭେଲରେ। ଅଛନ୍ତି ତ ସେ ବ୍ୟସ୍ତ ରହୁଛନ୍ତି ମୋସହ। ହଁ ତାଙ୍କୁ ମୁଁ କେବେ କଥା କରେଇବି ଆପଣଙ୍କ ସହ।
ହଁ ଥାଲାଣ୍ଡରୁ କଣ ଆଣିବେ ମୋ ପାଇଁ ଗୋଟେ କଣ ମୋ ଇଚ୍ଛା
ହଁ ମୁଁ ତେଲ ନେଇକି ଯାଇପାରିବି ଆପଣଙ୍କ ପାଇଁ।
ସେ ବହୁତ ମାନେ ମସାଜ ତେଲ ବହୁତ ଭଲ ମିଳେ ବଧେ?
ମସାଜ ବହୁତ ଭଲ ମିଳିବ। ଆଉ।
ଆ
ତେନ୍ତୁଳି ଚକଲେଟ ମିଳୁଛି ଏଇଠି ଆଉ କଳା ଖଟା ମିଳୁଛି, ଆପଣ ଯାହା ଗାଇପାରିବେ ଆଉ
ନାଇଁ କଳା ଖଟା ନୁହଁ, ମୋ ତେଲ ହେଲେ ମୋ ପାଇଁ ହେଇଯିବ।
ହଁ ହଁ ତେଲ ଆଉ ବହୁତ ମସାଜ ପାଇଁ ବହୁତ ଯାନ୍ତ୍ରିକ ଜିନିଷ ମିଳୁଛି, ଇଲେକ୍ଟ୍ରୋନିକ୍ସ ଜିନିଷ।
ବ୍ୟବସାୟ କରୁନାହାନ୍ତି?
ଆଜ୍ଞା ଆଜ୍ଞା।
ତାଙ୍କର କଣ ଏ ବହୁତ ଅଧିକ ଯ କଣ ଧାର ଫାର ଦଉଛନ୍ତି ଲୋକଙ୍କୁ।
ଓହୋ। ହଁ ତାଙ୍କର ଏବେ କଣ କରିବା ଆମେ ତ ଗୁଡ ତଳ ଲୋକ ଆଉ, ସେ ପୁରା ମୁଣ୍ଡ ଉପରେ ବସୁଛନ୍ତି ଆମ
ସେ ଭାଇ ତାଙ୍କର ମତେ ବା ଦେଇଥିଲେ ମୁଁ ଯୋଉ ଚାଷ କରନଥିଲି ମୋ ଯଉ ଲସ ହେଇନଥିଲା କ୍ଷତି
ହଁ ହଁ।
ସେ ଦେଇଥିଲେ ତା ଧାର ଫାର୍ ଦେଇଥିଲେ ସେଇ କୋଡିଏ ଲକ୍ଷ ପାଖାପାଖି।
ଓହୋ।
ସେ ପାଇଁ ତାଙ୍କର ସୁଧ ବହୁତ ଦି ପରସେଣ୍ଟ ସୁଧ ଲଗେଇକି ଦଉଛନ୍ତି ଆଉ।
ଓ ହଁ ସିଏ ବି ଠିକ୍ ଦୁଇ ପ୍ରତିଶତ ସୁଧରେ ଆଉ ତା ତାଙ୍କର କଁ କଣ୍ଡମୂଳ ଚାଷ ଅଛି ଆଉ ଫୁଲ ଚାଷ କୁଛନ୍ତି ଆପଣଙ୍କ ଚାଷ ବେଳେ ବି ସେ ସାହାଯ୍ୟ କରିବା କଥା ଦିଟା ଚା ଭାଇ ଯେ।
ହଁ ତା ଖୁଁ ତାର୍ ଫୁଳ ବ୍ୟବସାୟ ଟିକେ ଚାଲିଛି ଅଧିକ ଏବେ ଆଉ।
ହଁ ଫୁଲ ବ୍ୟବସାୟ ଖଣ୍ଡଗିର୍ ରେ ଗୋଟେ ନୂଆ ବିଜ୍ନେସ୍ ବହୁତି ହି ଉନ୍ନତି କଉଛନ୍ତି। ସେ ଯାହଉ।
ତାଙ୍କର ପା ଚାରି ପାଞ୍ଚଟା ଜାଗା ଦୁକାନ୍ ହେଇଯାଇଛି ବର୍ତ୍ତମାନେ।
ହଁ ଦୁକାନ୍ ଖୋଲ୍ଛନ୍ ସେ ଆଉ ଅଁ ଚାରିଆଡ଼େ ଆପଣଙ୍କୁ ଯେନ୍ କହିଲି କଟକେ ସବୁଟି ଖୋଲା ଅଛି ତାଙ୍କର ଗୋଟେ ସାଥି ଅଛନ୍ତି ଆୟୁଷ୍ ଆୟୁଷ୍ ମହାପାତ୍
ଆ ଆୟୁଷ୍ ନା ଅମୁଲ୍ ପ୍ରଧାନ ଅମୁଲ୍ ପ୍ରଧାନ ବୋଧେ।
ଔ ଅ ହଁ ଅମୁଲ୍ ପ୍ରଧାନ୍ ତାଆ ନାଁ ସେ ଅମୁଲ୍ ପ୍ରଧାନ୍ ଫେମସ୍ ମାନେ ବିଖ୍ୟାତ ସେ।
ଆ ସିଏ ଭାଇ ତାଙ୍କର ବେଲି ତାଙ୍କର ଅମୁଲ୍ ପ୍ରଧାନ୍ କ୍ଷୀଅ ସାହୁ।
ଖିଲ ସାହୁ ଆଜ୍ଞା।
ସିଏ ବାଇ ତାଙ୍କର ଭାଇ ସି ତାଙ୍କର ବା ବୋହୁତ୍ ବଲ ବିଜ୍ନେସ୍।
ହଁ ବୋହୁତ୍ ଭଲ ତାର ପା ନା ସିପ୍ କ୍ଷୀର ଆକ୍ଚୁଲି ବୋହୁଚାଇଁ ଗୋରା କ୍ଷୀରଠୁ ବି ଅଧିକ ଗୋରା ସେ ଭାଇ। ଆଉ ଅମୁଲ୍ ନାମରେ ଟିକେ କଳା ଦେଖାାଯାଆନ୍ତି କିନ୍ତୁ ତଥାପି ଚଳିବ। ସେ ବୋହୁତ୍ ଇମ୍ପୋଟା ହୁଁ ପଇସା ବୋହୁତ୍ ଅଛି। ପଇସା ଅଛି ବୋଲି ସାଗର୍ ଭାଇ ମିଶୁଛନ୍ତି ଆଜି ସାଗର୍ ଭାଇ ଆମ୍ ଭଳିଆ ପିଲା ସହିତ କାଇଁ ମିଶିବେ। ଯେହେତୁ ତାଙ୍କସ ଉଁ ସଇତ ମିଶି ସିଏ ବି ବ୍ୟାଡ୍
ବର୍ତ୍ତମାନ କଁ ଗୋଟେ କରୁଚନ୍ତି ଫାର୍ମ ଗୋଟେ କରିଦେଇଚନ୍ତି।
ହଁ ହଁ ହଁ ତାଙ୍କ ରୋଡ୍
ସତୁରି ଅଶୀଟା ଗାଈ ମଇଁଷି ରଖିକି ପାଳିକି ପୁରା ପ୍ରୋବଳ ବିଜ୍ନେସ୍।
ହଁ ତାଙ୍କ ରାକ୍ଷ୍ଟା ବି ବ୍ଲକ୍ କରିଦେଇଛନ୍ତି ସେ ପୁରା ଲୁକ୍ କୁ ଯିବା ଆସିବା ପାଇଁ ପୁରା ବୋହୁତ୍ ବ୍ଲକ୍ କରିଦେଇଚନ୍ତି ବନ୍ଦ କରିଦେଇ ସେ ତାଙ୍କର ବିଜ୍ନେସ୍ କରୁଚନ୍ତି ସିଏ। କାହାକୁ ମାନୁନାହାନ୍ତି ସେ ରୋଡ୍ ରେ ଯିବେ। ହଁ ବୁଲେଟ୍ ଗୋଟେ ଅଛି ତାଅଁ ଘରେ ତାଙ୍କ ରେ କ୍ଷୀର ବୋତଲ୍ ଭର୍ତି ଅଛି ଆଉ ତାଆର ଗୋଟେ ବଡ଼ ବମ୍। ଆଜ୍ଞା।
ହୁଁ ବୋହୁତ୍ ମାଗେଣାରେ ବାଣ୍ଟୁ ଥିବେ ଯେଦି କ୍ଷୀର ହି ଦିଏ ଏତେ କ୍ଷୀର ହୋଉଚି ତାଙ୍କର।
ହଁ ହଁ ହଁ ସେ ରୋଡ଼ରେ ବି ଧାଳନ୍ତି ଏ ଯୋଉ ପ୍ରୋଟେଷ୍ଟ୍ ହୁଏ। ଆନ୍ଦୋଳନ ସେ ରୋଡ୍ ରେ ଧାଳି ଦିଅନ୍ତି କେତେକ କିନ୍ତୁ ସେ ବୋହୁତ୍ ହିଁ ଅନ୍ୟାୟ। ହଁ ସେ ହଁ ସେ ଆଉ ଆ ଆପଣଙ୍କର ଯୋଉ ବିଦ୍ୟାଳୟ ନାଁ ଟା ଯୋଉ କଁ କୋହୁ ଲେ ଅରବିନ୍ଦ ଉଚ୍ଚ ଶିକ୍ଷା ମାଧ୍ୟମିକ୍ ବିଦ୍ୟାଳୟ ହଁ ସେ ସେ ବିଦ୍ୟାଳୟରେ ଆପଣ ପାଠ ପଢ଼ିଛନ୍ତି ତାଲ୍
ସେଇଠି ପଢ଼ିଥିଲି ଯେ କିନ୍ତୁ ମଝିରେ ଛାଡି଼ଦେଲି ଅଧାଦିନ୍।
ଓହୋ ୱାନ କ୍ଲସ୍ ଠୁ ଛାଡ଼ିଚନ୍ତି ବୋଧେ ଆପଣ?
ହଁ ଲାଗୁଚି ସେଇଭଳିଆ ମୋର ମନ ପଡ଼ୁନି ବୋହୁତ୍ ତିନର କଥା ନା।
ହଁ ଓ ଆପଣ ଏବେ ଟୁ କ୍ଲାସ୍ ରେ ବୋଧେ ପଢ଼ୁଛନ୍ତି ନା।
ନାଇବା ଟୁ କ୍ଲାସ୍ ରୁ ଆଉଥରେ ୱାନ୍ କ୍ଲାସ୍ ପଳେଇଚି।
ହଁ ଆପଣ ଯୋଉ ଛାଡି଼ଥିଲେ ହଁ ଏବେ କୋଉଠି? ଗାନ୍ଧୀ ତିକ୍ଷା ମାଧ୍ୟମିକ ବିଦ୍ୟାଳୟ ସେଠି ଆପଣ
ସେଇଠି ଆମର ଯୋଉ ଗଣେଶ୍ ସାର୍ ଙ୍କୁ ଜାଣି ଥିବେ ତ?
ହଁ ଗଣେଶ୍ ଚୌଧୁରୀ ଶତପଥୀ ହଁ ଜାଣିଛି ଟାଉନ୍।
ସିଏ ଭାଇ ବୋହୁତ୍ ଆମର ସେଟି ପଢୋଉଚନ୍ତି ଆମ୍
ହଁ ହଁ ଆପନ୍ ଟିକେ ରଖିବେ ମୋର କାମ ଅଛି?